ହ୍ୟାଲୋ।
କେମିତି ଅଛ ଭଲ ସବୁ?
ହଁ ଭଲ ଅଛି।
ଓହୋ, ଆଉ ଖିଆପିଆ କେତିଟା ବେଳେ କଲ?
ଖିଆପିଆ ହେଇଥିଲା ସାଢେ ଗୋଟେ ଦିଟା ବେଳକୁ ଖାଇଥିଲି, ଖାଇ ପିଇକି ଏଇ ବୁଲାବୁଲି ହଉଛି। ଆଉ କଣ ପାଣି କେମିତି କଣ ବର୍ଷା ଫାର୍ଷା ହେଇଚି ଟିକେ ମତେ ଟିକେ କହିଲ ମୁଁ ଟିକେ ଶୁଣିବାକୁ ମନ ଭାର ଇଚ୍ଛା ହଉଛି।
ଉର୍ହ କହୁଛି ଏବେ କାଲି ମ
ହୁଁ।
କାଲି ବ ବର୍ଷା ମାନେ ଜୁରସେ ହେଇନି।
ହଁ।
ରିମ ରିମ ରିମ ରିମ ମିିନିମମ୍ ତିନି ଚାରି ଘଣ୍ଟା।
ହଁ।
ଏମିତି ବର୍ଷା ଆଉ, ଆଉ ଆଜି ସକାଳୁ ଖରା ମାନେ ନାଦିକି।
ଓହୋ।
ଆଉ ବିଲ ବାଡି କାମ ଯେ, ବିଲରେ ଆଜି ଜଷ୍ଟ ଆଜିଠୁ କାମ ଲାଗିଲା।
ହଁ ହଁ।
ତ ତଳି ପକା ହେଇଛି ଆଉ କେ ଦିନ ଗଲେ ତଳି ବଡ ହବ, ହେଠୁ ତାକୁ ତଳିକୁ ନେଇକି ବିଲରେ ଲଗା ହବ। ଟ୍ରାକ୍ଟର ଧରାହବ କେ ଦିନ ଗଲେ ବିଲରେ।
ହଁ ହଁ।
ସେ ଆଣିକି ମାନେ ମୂଲିଆ କରିକି କରାହବ ଆଉ, ଆଉ ତମର ମାନେ ଚାଷ କେତେ ବାଟ ଗଲାଣି?
ତମେ ଏଇନା କଉଠି ଅଛ?
ଏବେ ଘରଠୁ ଦି କିଲୋମିଟର ଦୂରରେ
ଏକ ନା ଆଉ କିଏ?
ହଁ ଆସିଥିଲେ ଯୋଉ ଜଣେ ଭାଇ ଆଉ ଜଣେ ଭଉଣୀ।
ଭଉଣୀ।
ଓହୋ। ଆମେ ହଲ ହଁ ମୁଁ ତ ଏକା ବୁଲୁଛି ଆଉ ଆଉ କଣ ଖାଇଲ।
କିଛି ଖା
ନା ନା ଯାହା ଦିପରେ ହେଇଥିଲା ଆଉ।
ଫେରେ ଖାଇବ କଣ ଏବେ?
ଏବେ ଏ ଏଇ ଟିକେ ଖରା ଟା ଭାଙ୍ଗିଲେ
ହଁ।
ଦେଖିବା ଯିବା କାମ ଯୋଉ ଗୋଟେ ପାଖରେ ଅଛି ମୋ ଦୋକାନ ଫୋକାନ ଯେ ଭଲ ଯିବା ଆଉ।
ଓହୋ।
ତମକୁ ସନ୍ଧ୍ୟା ବଳେ ସୁବୁ କଣ ଖାଇବାକୁ ଭଲ ଲାଗେ?
କଣ କହିଲ?
ସନ୍ବେଳେ ମାନେ ପ୍ରାୟ ଟ ଆମେ କୋଉଟା କୋଉ ଜିନିଷା ଖାଇକୁ ଭଲ ଲାଗେ
ବୁଝିପାରିଲିନି କଣ କିଲ ଏ ମତେ ଗୋଟେ କହିଲ ହ୍ୟାଲୋ
ହଁ।
ଏଇଟା ନେକ୍ଟ କଲ୍ଛି ଆର ନା ଆଉ କାହାର କଥାଉଛି ମୁଁ କିଛି ଜଣିପାରୁନି।
କଣ ମାନେ ଆମର ତ।
ଏଇଟା ଏଇନା ଯେଉ କଥା ହେଇ ଯେଉଁାିଲା ପରେ ଆଉରେ ମୁଁ କରିଛି ନାଁ ଏଇଟା କୁଆଟା ଆଉୁକୁଆଡେ ଗଲାରି।
ହଁ ତମେ ବା ଆମେ
ଓହୋ ନାଇ ସେଇ ମୁଁ ଭାବୁଛି ନହେଲେ ଖରାପ ହେଇଯିବ ନା କଥାଟା।
ଓହୋ।
କଥାଟା ଟିକେ ଅଲଗା ପ୍ରକାର ଆସିଲା ତ ସେଥିପାଇ କହିଲି।
ତମେ ଜାଣି ପାରୁନ ବଉଧ ଆଗତି
ଏଥିରେ ଗୋଟେ ନାଁ ଆସୁଛି ସେଥିରେ ତମର ହ୍ୱାଟସଆପ ରେ ଗୋଟେ ନାଁ ଅଛି ତ।
ଓହୋ ସେଇଥିପାଇଁ ହେଇଗଲା ଓ ୟା ପୂର୍ବରୁ ଯୋଉ କଲ୍ ଟା କର
କଣ କହିଲା?
କହିଲିୟା ପୂର୍ବରୁ ଯୋଉ କଲ୍ଟା କରିଥିଲ।
ହଁ।
ଏଇଟା ତ ନାଁଟା ଜାଣିଥିବ ନା।
ହଁ ନିହାନ୍ତିି। ସେଇଥିପାଇଁ ଅଲଗା ଅଦରେ ଗୋଟେ ମାଛାସ କରିଥିଲି ତ ଦେଖିନ ତ ସେଥିପାଇଁ କହିଲି ଆଉ ଆଉ କଣ ନା ଚାଲିଛି କଣ ଆଉ କେବେ ଜଗା ଡୋରି କେବେ ଲାଗୁଛି ଜଗନ୍ନାଥ ମନ୍ଦିର କେବେ ଯାଉଛ?
ଯୋଗାଟରି ମାନେ ମଝିରେ ଲାଗିବ ଲାଗି ହଉଥିଲା ହେଲେ ଲାଗିପଲାନି। ଦେଖିବା ଯିବା ଏ ଯୋଉ ଦଶହରା ବଳସିକି ଯିବା ଆଉ।
ଦଶହରା ବେଳକୁ ଯିବ ନାଇଁ କି?
ହଁ ତୁମର ଆଡେ ଦସରା କେମିତି ହଛି ଦଶହରା? ପାଳନ କରାଯାଏ ନାହିଁ। ଜମା ତମ
ବୁଲନ୍ତି
କେତେଟାବେଳେ ମେଢ ହୁଏ?
ଯାହା ହେଲେ ବି ତିରିଶ ଚାଳିଶ ମେଢ ହୁଏ।
ତିରିଶ ଏପଟେ?
ହୁଁ ତିରିଶ ସେପଟେ ମେଢ ହୁଏ।
ଯିଏ ମାନେ ମେଢ କରନ୍ତି? ସେମାନେ ଗୋଟେ ମେଢ ପାଇଁ କେତେ ଟଙ୍କା ନିଅନ୍ତି? ଯୋଉ ତମେ ତ ତମେ ସେପଟେ ମିଶନ ନାହିଁ?
ଗୋଟେ ମେଢ ଯାହାହଲେ ବି କୋଡିଏ ହଜାର ପଚିଶ ହଜାର ଅଛି ତିରିଶ ହଜାର ବି ନ କୋଡିଏ ପଚିଶ ହଜାର ଏପଟେ ହଉଚି। ଦୁର୍ଗା ମୂର୍ତ୍ତି ତ ମେଢ ମାତ୍ରକ ପଇସା ଆଉ ନହେଲେ ହବନି ଆଉ।
ହୁଁ। ତୁ ଗଣେଶ ହେଇଗଲେ ତୁ କାର୍ତି ତିିକ ପାର୍ବ ଆଉ କଣ କଣ ହୁଏ?
ମାନେ ମାନେ ଫାଷ୍ଟ ହୁଅନ୍ତି ଦୁର୍ଗା। ସରସ୍ଵତୀ ତାପରେ ମାନେ ଏପଟେ ଲକ୍ଷ୍ମୀ ସରସ୍ୱତୀ ଦୁଇ ମାନେ ଦୁଇ ମୂର୍ତ୍ତି ହୁଅନ୍ତି।
ଆଉ ଆମର କାର୍ତ୍ତିକ, ଗଣେଶ ହୁଅନ୍ତି। ଆଉ ଆଉ ମଇଁଷା ସୁର ହୁଏ ଆଉ।
ଓହୋ।
ସାପ ଗୋଟେ ବି। ଷଣ୍ଢାଟା ହଁ ଷଣ୍ଢା ଗୋଟେ ହୁଏ।
ଓହୋ, ସେଥିପାଇଁ ବୋହେ ପଇସା ନିଅନ୍ତି ଆଉ।
ହେଇଟା ଷଣ୍ଢ ସଟା କଣ ଗୋଟେ କୁହନ୍ତି? ମୁଁ ସେଇ ତ ମଣିଷ ସହିକୁ କହୁଛନ୍ତି। ନା ଆଉ ଗୋଟେ ତା କରରେ ନା କଣ?
ହୁଁ, ସେଇଟା ଅଛି ଗୋଟେ।
ଦେଖୁଥିଲ ଏ ଫାଟ ଦେଖୁଛ ନା କଣ? ଆଉ କଣ ମାନେ ଖାଇଥିଲ? ଆଜି ଦି ପରେ କଣ ଖାଇଥିଲ ଆଉ କେମିତି କଣ ଖାଇଲ? ଆଉ କଣ ସବୁ ଖାଇବାକୁ ତମକୁ ଭଲ ଲାଗେ? କଣ କଣ ମାନେ ମାନେ ଗାଇବାକୁ କି କୀର୍ତ୍ତନ କଣ କେମତି କରିବା ଭଲ ଲାଗେ? ଆମର ପ୍ରସିଦ୍ଧ କଣ କେମିତି କି ଏ ଗାଁରେ କଣ ପ୍ରସିଦ୍ଧ କଣ ହଉଛି? କି ପୁରା ସେଲିବ୍ରେସନ କର ଭଲରେ।
ଓହୋ। ଆମ ଗାଁରେ ପ୍ରସିଦ୍ଧ କଣ କହିଲ? ପଞ୍ଚୁକ ପାଞ୍ଚ ଦିନ ଯାକ ପୁରା ଫଙ୍କସନ ହେଇକି ଠାକୁର ପୂଜା ହୁଏ। ରାଧା କୃଷ୍ଣ। ତାପରେ ସେଠୁ। ନାଚ, ଗୀତ ସବୁ ହୁଏ। ପ ପୁରା ଲାଇଟ ଲାଗି ସେ ପୁରା ବହେ ବାଟ
ହୁଁ।
ପଞ୍ଚୁକ ଟା ବହି ପ୍ରସିଦ୍ଧ। ଆଉ ଆର ସବୁ ପର୍ବ ପର୍ବ ବି ପ୍ରସିଦ୍ଧ ମାନେ ଦୁର୍ଗା ପୂଜା ହେଇଗଲା। ସେଉଟୁ କଣ ଆଉ ଝୁଅ ପିଲାମାନେ ସବୁ ଖୁଦୁରୁକୁଣୀ କରନ୍ତି। ଏତେ ବି ହଉ।
ଓହୋ। ଆଉ ଆମର ଏଟା କିନ୍ତୁ କୁଏ ନଷ୍ଟ ପରି।
ଅଷ୍ଟପ୍ରହରୀ।
ହଁ
ଆମ ସାହିରେ କଣ କହିଲ
ହଁ
ଆଗରୁ କରୁଥିଲେ। ଯେହେତୁ ବହେ ବର୍ଷ ହେଇଥିଲା ଏବେ କଣ କରୁଥିଲେ। ମାନେ ଆମ ସାହି ଯୋଉଟା ତା ଉପର ସାହି ହଉଛି ହେକଡ ଟା
ହଁ
ସେଇସାହି ରେ ଏବେ ଚାଲିଛି ଆଉ ସେଉଟା କିି ମୋ ସାଙ୍ଗ ଘର ସାହି ସେମାନେ କଷ୍ଟ ପରି ମଜା ନଉଛନ ହୁଁ, ଆମର ମାନେ ଦଶହରା କରୁଛୁ ଶିବ ପୂଜା।
ଶିବ ପୂଜା।
ହୁଁ
ହୁଁ, ଆଉ କଣ ମାନେ ଆଉ ମାନେ ତମର ସେପଟେ କଣ ଲାଇନରେ କଣ ବେଶୀ ମାନେ ବେପାର କି ଗାଡି ଲାଇନି କି ଚାଷ
କଣ କହିଲ?
ବେପାର ଲାଗନି ବେଶୀ ନା ଚାଷ କି ବେପାର କି? କଣ ମାନେ ବ୍ୟବସାୟ କଣ ବେଶୀ ଚାଲେ ସେପଟେ ଲାଗେ କଣ ଅଧିକ ହୁଏ?
ନା ଆମର ଏଠି ଗୋଟେ ପ୍ଲାଣ୍ଟ ଅଛି ସେଇଠି ଅଧିକାଂଶ ସେଇଠି ମାନେ କର୍ମ କରି
ପେଟକୁ ପୋଷନ୍ତି ଆଉ ତମଆଡେ କଣ ଅଧିକାଂଶ କାମ କରନ୍ତି ଲୋକମାନେ?
ଆମର ବେଶୀ ହେଲା ନଈ କୂଳରେ ମୁଣ୍ଡାନ୍ତି ଅଧିକ ଲୋକ।
ଓହୋ ବାଲିଘାଟ।
ଆଉ ବାଲିଘାଟ ଅଛି ମୁଣ୍ଡାମୁଣ୍ଡି ଗାଁ ସାଇ ଲୋକ
ହୁଁ
ତା ବାଦେ ରାଜମିସ୍ତ୍ରୀ କାମ ଅଛି, ସଟରିଂ କାମ ଅଛି, କଲର୍ କାମ ଅଛି, ଫର୍ଣ୍ନିଚର କାମ ଅଛି ମାର୍ବଲ କାମ ବି ଅଛି ଆଉ ଆମର ମନ୍ଦିର ମିସ୍ତ୍ରୀ ବି ଅଛନ୍ତି। ମନ୍ଦିର କାମ ବି କରନ୍ତି ମୁଁ ବି ମନ୍ଦିର କାମ କରେନି ମଝିରେ ମଝିରେ ମୁଁ ଏମିତି ସବୁ ହୁଏ। ହଁ ଜଗନ୍ନାଥ ମନ୍ଦିର ଜୟ ଜଗନ୍ନାଥ ମନ୍ଦିର କାମ କରେ।
ଜୟ ଜଗନ୍ନାଥ, ଜୟ ଶ୍ରୀରାମ।
ଜୟ ଶ୍ରୀ ରାମ କି ଜୟ, ଆଉ କଣ ମାନେ
ମାନେ ତମକୁ ଜୀବନରେ କଣ କରିବାକୁ ଇଚ୍ଛା ଅଛି ଆଗକୁ?
ଜୀବନରେ ଆଶା ଅଛି ନା ମୋ ପେଟ ଟାକୁ ମୁଁ କେମିତି ପୋଷିବି, ଧର ମୁଁ ବାସ ହେଲେ ପିଲା ଛୁଆଙ୍କ କଥା କଥା ବୁଝିବି ବାପା ମାଙ୍କ କଥା ବୁଝିବି ସବୁ ବୁଝିବା ପାଇଁ ଏମି ଭଗବାନ ଗୋଟେ ଗୋଟେ ଚାକିରି ଦିଅନ୍ତୁ, ମୁଁ ସବୁବେଳ କେ ଖୁସିରେ ରହିବି। ସେମିତି ବାଲିଗାଣ୍ଡୁଆ ମୁଣ୍ଡାଏ ପଛେ କିନ୍ତୁ ମୋର ଡେଲି କାମ ଦରକାର।
ଓହୋ ଡେଲି କାମ ଯଦି ଥିବ, ଡେଲି ପୋଷାକି ହଉଥିବ।
କାମ ଥିଲେ ଏଇ ଯୋଉଟା ଦେଖୁି କଥା ହଉଛ ନା କାମ ଥିଲେ କଣ କରିବ କହିଲ ବ୍ୟସ୍ତ ଫାଙ୍କା ଥିଲେ କଣ କରିବ କାମ ନଥିଲେ ବେଜାଳିଆ ଲାଗିବ, କେତେ ଘରେ ବସିକି ଖାଇବ କହୁନ। ତଥାପି ମୁଁ ଦି ବର୍ଷ ହେଲା ବସିଛି କିଛି କରୁନି, ଦି ବର୍ଷ ହେଲା ବସିକି ଖାଉଛି।
ଦି ବର୍ଷ ଯୋଉ ବସି ରହିଲ ତାହେଲେ ତ ଘରୁ ପଇସା ମାଗୁଥିବ।
ସବୁ ଘରେ ଦଉଛନ୍ତି ରିଚାର୍ଜକୁ ଛାଡିକି ସବୁ କିଛି ଦଉଛନ୍ତି ଆଉ।
ନିଜକୁ ଖରାପ ଲାଗିବ ନା।
କଣ କରିଆ ସେଇତ ହଉଛି ପ୍ରୋବ୍ଲେମ ଆଉ। ଆଉ କଣ ଯେମିତିକିି ଏ ତୁମକୁ ମାନେ କଣ ମାନେ ମାନେ ତମର ଏପଟ ଲାଇନ କଣ ସବୁ ଚାଷ କଣ ହୁଏ?
ଚାଷ?
ହୁଁ ଚାଷ ବାସ କଣ ଦେଲି କଣ
ଏବେ ଆମର ଏଠି ଲଗା ହେଇଥିଲା।
ପୋଟଳ-ପୋଟଳ ହେଇଗଲା ଜହ୍ନି ହେଇଗଲା ମକା
ସୁଇଟ୍ କଣ ନାଁ ନାଇ ସାଫ୍ ସିମ୍ପୁଲୁ?
ସିମ୍ପୁଲୁ।
ଅ ହଁ।
ଏମିତି ଚାଷ ହେଇଥିଲା ଆଉ।
ଆଉ ଗାଈ ଗୋରୁ ଅଛନ୍ତି ନା ନାଇଁ ଛେଳି ମେଣ୍ଢା ଅଛି ନା ନାହାନ୍ତି।
ହଁ ଛେଳି ଅଛନ୍ତି ଗାଈ ଅଛନ୍ତି ମେଣ୍ଢା
ହଁ ଏଇ ଦେଖିଲ ମେ
ଆଉ କଣ ମାନେ ଅଛି ଯେମିତି କି? ଏ ଧର କଣ ମାନେ ବେଶୀ ତମକୁ ମାନେ ଦେଖିବାକୁ କଣ ଭଲ ଲାଗେ?
ମତେ
ହୁଁ।
ମତେ ନୂଆ-ନୂଆ ସହର ବୁଲିବାକୁ ଭଲ ଲାଗେ ନଦୀ
ଖରା ପାର୍କ
ହୁଁ ହଁ
ହଁ ହୁଁ ହ୍ୟାଲୋ କର। ଅଭିନୟତା